ଆଜ୍ଞା ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
ଆଉ କଣ କରୁସନ୍ତି।
ଏଇ ଏବେ ଜଅଷ୍ଟ ଖାଇକି ଆସିଲି ଆଉ ଆପଣ କଣ କରୁଛନ୍ତି।
ମୁଁ ବି ସେଇ ଖାଇକି ଏଇଠି ବସିଥିଲି ଆଉ।
ଆଉ ଆପଣଙ୍କ ସବୁଆଡେ ବର୍ଷା ର କୋଉ ଭଳିଆ ଯୋ
ହଁ ହଉଛି ପରା ଏଇନା ଜୋରେ।
ଜୋର ହଉଛି ନାଇ।
ଆଜ୍ଞା।
ଆଚ୍ଛା ଆଜି ରୋଷେଇ କଣ କରିଥିଲେ?
ରୋଷେଇ ଭାତ ଭାତ ଡାଲି ତରକାରୀ ରି ଆଉ ଭଜା।
ଆଚ୍ଛା ବହୁତ ବଢ଼ିବ।
ଆଜ୍ଞା।
ଖୋଉ ଭଜା ଖାଇଲେ?
ଭଜା ପୋଟଳ ହରିକା ଭଜା ହେଇଥିଲା ଆଉ। ପୋଟଳ ବାଇଗଣ।
ପୋଟଳ ବାଇଗଣ ହାଟରୁ ଆଣିଥିଲ ନା କୋଉ ବଜାରରୁ?
ଆଜ୍ଞା।
ହାଟରୁ ଆଣିଥିଲ ନା କୋଉ ବଜାରରେ ପୋଟଳ? ନା ନିଜେ ଲଗେଇଥିଲେ ବାରିରେ।
ଟିକେଟ ଥିଲା ଆଣିଥିଲେ ବାବା ଆମର।
ତମକୁ କଣ ପୋଟଳ ଭଜା ଖାଇବା ଭଲ ଲାଗେ?
ହଁ ଭଲଲାଗେ।
କାଲି ପୋଟଳ ଭଜା ନା ଆଳୁ ପୋଟଳ ଭଜା।
ହଁ ଆଳୁର ପୁଟଳ।
ଆଚ୍ଛା ଆଚ୍ଛା ବହୁତ ଭଲ।
ଆପଣ କଣ ଖାଇଲେ?
ମୁଁ ଖାଇଥିଲି ପଖାଳ ମାଛ ଭଜା।
ଆଚ୍ଛା, ଆଜି କଣ ଡ୍ୟୁଟି ଯାଇନାହାନ୍ତି?
ଆଜି ଛୁଟି।
ଓହୋ।
ଆଉ।
ଆଉ କଣ ଘରେ ଅଛନ୍ତି?
କଣ କହିଲେ।
ଘରେ ଅଛନ୍ତି ନା କଣ?
ହଁ ଘର ଅଛି ଆଜି।
ହଁ ଆପଣଙ୍କ ଘରେ କିଏ ସବୁ ଅଛନ୍ତି?
ଘରେ ସମସ୍ତେ ଅଛନ୍ତି। ବାପା, ବୋଉ, ସାନଭାଇ, ଦିଦି ସମସ୍ତେ।
ଓହୋ।
ଆଜ୍ଞା।
ଆଉ ସମସ୍ତଙ୍କ ଦେହ ଭଲ ଅଛିଟି।
ହଁ ସେମିତି ଭଲ।
ଆଉ ଆପଣ, ହଁ ଭଲ ଅଛି। ଆଉ ସିଆଡେ ବର୍ଷା ହଉନି।
ଆଉ ଆମର ଏଇଠି ବର୍ଷା ଜୋରପା।
ଆଚ୍ଛା କୋଉ ଡିଷ୍ଟ ଆମ ଆପଣଙ୍କର?
ହ
କଣ କହିଲେ, ଶୁଗିଲାନି ଶୁଗିଲାନି।
ନାଇଁ ନାଇଁ ସେ ଦିଦି ଘରିକା ଆସିଲେ ବ୍ୟାଗ୍ରାଉଣ୍ଡ ଭଏସ ଆସିବନା?
ଆଜ୍ଞା।
ସେଥିପାଇଁ।
କୋଉ ଜିଲ୍ଲା ଯାଉ ଆପଣଙ୍କର?
ଆମର ତ ଯାଜପୁରରେ ଯାଉଚି ଆଉ କଟକ ଯାଜପୁର ମଝିରେ ଆମେ ଆଉ।
ଅଁହୋ। ଆଉ।
ତ ଟିକେଟ କି
ଆଉ ହଉ ଯାଜପୁରରେ ସବୁ କଣ ଭଲ ଭଲ ଜାଗା ଅଛି ବୁଲିବା ପାଇଁ?
କଣ କହିଲେ?
ମୁଁ କହିଲି ଯାଜପୁରରେ କଣ ଭଲ ଭଲ ସବୁ ଜାଗା ଅଛି ବୁଲେଇବା ପାଇଁ?
ବିରଜା ଅଛି ଯମ ସାତ ଭଉଣୀ ଅଛି।
ଆଜ୍ଞା।
ଆଉ ମହାବିନାୟକ ମନ୍ଦିର ଅଛି।
ଆଜ୍ଞା।
ମିନି କେଦାରନାଥ ଅଛି।
ଉଁ ଆଜ୍ଞା, ଭଲ।
ଆଉ ଆମର ଯାଜପୁର ତ ସବୁ ମାଇନ୍ସ ଏରିଆ ଆଉ।
ଆଜ୍ଞା।
ଆପଣ କେବେ ବିରଜା ମନ୍ଦିରେ ଆସଚନ୍ତି ବୁଲିବା ପାଇଁ?
ଉଁ ଯାଇନି ତ ଯିବି ଯିବି ଆଉ କେତେବେଳେ।
କେବେ ଇଚ୍ଛା କରି ନାହାଁନ୍ତି ମାଆଙ୍କୁ ଦେଖିବା ପାଇଁ? ଏବ ଚିହ ନା ଆଉ ଏ ଯୁ କେତେ ନେ ଲାଗେ ସ ଦେଖ ତ ଆ ହ୍ୟାଲୋ। ଆଜ୍ଞା କୁହନ୍ତୁ। କୁହନ୍ତୁ ଆପଣ ନେଟୱାର୍କ୍ ଟିକେ ଅପଡାଉନ୍ ହଉଚି କୁହନ୍ତୁ। ବିଲ୍ ନୁଚେଇ ଦେଇଚି। ହା ଭାଡି କେତେ ଟଙ୍କା ନେଇଚି ଆଁ। ହ୍ୟାଲୋ।
ହଁ କହୁନାହାଁନ୍ତି।
କୁହନ୍ତୁ ଏ ନେଟୱାର୍ ପଳେଇ ଯାଉଚି ତ। ମୋ ଦିଦି ପଳେଇ ଆଉଚି ମୋ ସାଙ୍ଗରେ ଲାଗୁଚି ଖାଲି।
ନାଇଁ ମାନେ ଯୋଉ ଆମ କଥା ଟାଇମ ରେ କେହି ଡିଷ୍ଟ୍ରବ୍ କରିବେନି ଟିକେ ଯେମିତି ଆଉ। ନହେଲେ ସାଉଣ୍ଡ ହେଲେ ଉଁ ଆପଣଙ୍କର ବି ମାଇନସ ହେଇପାରେ।
ହେବା କଥା।
ଆଉ କୁଆଡେ ସବୁ ବୁଲିବାକୁ ଯାଇଥିଲେ ଆଜି?
ଆଜି ମାର୍କେଟ ଯାଇଥିଲି।
ଉଁହୁଁ।
ଆଉ କୁଆଡ଼େ ବୁଲିବାକୁ ଯାଇନି।
ଆଉ ଆପଣଙ୍କ ଆଡେ କଣ ସବୁ ଚାଷ କରାଯାଏ?
ଆମ ଆଡ଼େ ତ ଏବେ ଧାନ ଚାଲିବ।
ଧାନ କଣ ଲାଗିବାକୁ ନାଇଁ?
ରୁଆ ହବ ଧାନ।
ଓହୋ ଆଉ କଣ ସବୁ ହୁଏ?
ଧାନ ହୁଏ। ଆଉ ବିରି ହୁଏ, କୋଳଥ ହୁଏ, ନଳିତା ହୁଏ। ଆପଣଙ୍କ ସେପଟେ?
ଆମର ଏପଟେ ସେଇ ତ ଆଉ ଧାନ। ଆମର ଏପଟେ ପାନ ହରିକା ହୁଏ।
ଆଉ କନା
ଆଉ ସେମିତି କିଛି ନାହିଁ ଫସଲ ହରିକା ଲଗାନ୍ତି ତ ଆଉ ଜହ୍ନି, ଭେଣ୍ଡି, ବାଇଗଣ ଆଉ କାକୁଡି, ଜହ୍ନି, ଏସବୁ ତ ଆଉ।
ହଁ ଏବେ ହଁ ଏବେ ଖର୍ସଲ ଲାଗିବ। ସଚନ୍ଦ୍ରତାକୁ କରିବା
ସଚିନ୍ଦ୍ରା ଜାଣି ନାହାନ୍ତି?
ଜାଣିନି ପା।
ଯେଟା ଛଣ ଛାଣି କିି ଖିଆ ହୁଏ ଯଉ ବେସନ ହେରିକାରେ।
ସରେଇ ପାରିବନି?
ନାଇଁ ତରକାରୀ ହେଇପାରିବ ନାହିଁ ତର? ଆ ଭାଜିକି ଖାଉଛନ୍ତି ଜଣେ ଜଣେ ସେମିତି?
ଆପଣ ଖାଇଛନ୍ତି?
ହୁଁ। ଆଉ କଣ ଭଲ ଲାଗେ?
ଆଉ ସେମିତି ମୁଁ ଖାଏ ସବୁ ପରିବା ଖାଏ ନେଳି ପରିବା ଉପରେ।
ଆଚ୍ଛା ଆପଣଙ୍କର ଚାଷ ହଉଛି?
ହଁ ସେଇ ଯୋଉ ପାନ ଚାଷ ହୁଏ।
ପାନ ଚାଷ?
ଆଜ୍ଞା। ନାଇଁ ନାଇଁ ଆମର ହୁଏ ନା।
ଓହୋ ବିକ୍ରି କରାଯାଏ ନା?
ଆଜ୍ଞା।
ପାନ ଆଉ କଣ? ଅଛି ପଚାରିବୁ କହିବୁ ଆଚ୍ଛା ଆଚ୍ଛା ବହୁତ ବଢିଆ।
ସିଏ ଆପଣଙ୍କର ଘରେ ତିଆରି କରି ବିକିଦିଅନ୍ତି ବାହାରେ। ଆ ନ ତିଆରି କରି ବିକିଦବା ବାହାରେ।
ସେଇ ତ ଯୋଉ ତୋଳା ହେଇକି ନିଆ ହୁଏ ମାର୍କେଟକୁୁ ନିଆ ହୁଏ ଆଉ ସେଇଠି ହାଟରେ ଯୋଉ ଆସନ୍ତି ବେପାରୀ ମାନେ ନିଅନ୍ତି ଆଉ।
କିଲ କେତେ?
କିଲ ସେମିତି ନାଇଁ ଯୋଉ ମାନେ କଡା ଆଉ ଆମର ପଚାଶ ଟା ଆସୁଛି।
ଗୋଟେ କଡାରେ ଗୋଟେ କଡାରେ ପଚାଶଟା ରହିବ ନୁହେଁ। ଓ ଆଚ୍ଛା ଆଚ୍ଛା ଭଲ।
ଆଉ ତାକୁ ଆଉ ବିକ୍ରି ହୁଏ ଆମର ଯାହାହେଲେ ଚାରି ହଜାର ପାଞ୍ଚ ସ ଆଉ ଏମତି ସିଜିନ ଅନୁସାରେ ବେପାର ହୁଏ ଆଉ।
ଆପଣ ବେପାର ଜାଣିଛନ୍ତି ତାହେଲେ?
ହଁ ସିଏ ବାବା ହେରିକା କରୁଛନ୍ତି ନା?
ଆଚ୍ଛା ଆଚ୍ଛା ଭଲ ଆଉ। ଆପଣ କଣ ପାନ ତୁଳା ଶିଖିଛନ୍ତି?
ନାଇଁ ନାଇଁ ମତେ ଆସୁନି।
ଓ ଆପଣଙ୍କ ବାବୁଜ କରନ୍ତି ନାଇ କାମ। ଆଉ ଆପଣଙ୍କ ଶୁଭ କାମ।
ବର୍ଷା।
ବର୍ଷା ମହାକୁଡୁ ନା କଣ?
କଣ କହିଲେ?
ବର୍ଷା ମଙ୍ଗରାଜ।
ଆଜ୍ଞା ବର୍ଷା ମଙ୍ଗରାଜ।
ଶାଶୁ ଘର ନାମ ନା ବାପାଘର ନାମ?
ଉ ନାଇଁ ଆମର
ଆଜ୍ଞା ଆପଣଙ୍କର ଭଏସ ଟା ବାର୍ତ୍ତାଳାପ ଠିକସେ
ଆଉ ଶୁଭିଲା ଏବେ? ଆ
ହଁ ଏବେ ଶୁଭା ଗଲା କୁହନ୍ତୁ।
ସେପଟେ ବର୍ଷା ମଙ୍ଗରାଜେ ଏପଟେ ବର୍ଷା ସାହୁ।
ଆ୍ ଆଉ ଚେଞ୍ଜ କରନାହାନ୍ତି
ମୁଁ କରେନି ମୋର କାହିଁକି ନା ଦରକାର ହବ ଆଗକୁ ସେଥିପାଇଁ କରେନି ଆଉ।
ହ ଦରକାର ହବ।
ଆଜ୍ଞା, ଆମର-ଅ-ଅ ରହୁ ନା ସାର୍ଟିଫିକେଟରେ ଆମର ହିଁ ଆଗର ଟ୍ରାଇଟଲେ ଟା ରହିବ ସେଇ ଅନୁସାରେ ଆମର ଯଦି କିଛି ମୁ କରି ଯାଉଛେ ସେଇ ଅନୁସାରେ ଆମର ଚେଞ୍ଜ ଅ କରିଦେଲେ ଆଉ ହବନି।
ମିସ ଆଚ୍ଛା ଆଚ୍ଛା ଏମିତି କଥା କି।
ଆଜ୍ଞା,
ବହୁତ ଭଲ। ଆପଣ ବାବୁଙ୍କ ନାମ?
କାହାର?
ସାମି,
ତାଙ୍କ ନାଁ-ଆ-ଆ ତାଙ୍କ ନା ମୁଁ କଣ କହିବି।
ତୁଣ୍ଡ ରେ ଧରିବେନି ଆପଣ।
ଆଜ୍ଞା।
ଯା ହୋଉ ଏସବୁ ଜିନିଷ ମାନୁଛ ଭଲ।
ଆଜ୍ଞା।
ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇ। ଜୟ ଜଗନ୍ନାଥ ନମସ୍କାର।